କଣ କରୁଛନ୍ତି ଆପଣ?
ଏ ନା ମୁଁ କଣ କରିବି ଏଇ ବସିଥିଲି। ଆଜି ଜାଣିଛନ୍ତି ମୋ ମାମା ର ଟିକେ ଆଖି ଦେଖେଇବାର ଥିଲା ସେଥିପାଇଁ ସେ ମେଡ଼ିକାଲ ଯାଇଥିଲା ସେଥିପାଇଁ ଆଜି ସକାଳର ଖାଇବା ମୁଁ ବନେଇଥିଲି ମୋର ଆଉ ମୋର ଯୋଉ ସାନ ଭଉଣୀ ସିଏ ତ କିଛି କରେନି ସିଏ ତ ଦଶଟା ବେଳକୁ ଉଠେ ଶୋଇସ ଇକି ସିଏ ଆଉ ମୁଁ ଆମେ ଦି ଜଣ କଣ କରୁଥିଲୁ ନା ଖାଇ ମାନେ ଖାଇଲୁ ତାପରେ ହଉଛି ମୁଁ ଖାଇକି ସାରିଲା ପରେ ହଉଛି ମୁଁ ଇଏ କଲି ଆଉ ମାନେ ଆଜି ମୁଁ ଜାଣିଛନ୍ତି କଣ ବନେଇଥିଲି ଖାଇବାରେ?
କଣ ବନେଇଥିଲେ କହୁନାହାନ୍ତି?
ଦେଖନ୍ତୁ ମୋ ମାମା ଆଜି ମତେ କହିକି ଯାଇଥିଲା କି ଅଣ୍ଡା ଅଛି ତ ତୁ ଗୋଟେ କଣ ବନେଇକି ମାନେ ଅଣ୍ଡା ବନେଇକି ଅଣ୍ଡା ଭୁଜି ଆଉ ପଖାଳ ଭାତ ଖାଇଦବଉ ମାନେ ଅଣ୍ଡା ଭୁଜିଆ କେମିତି ବନା ହୁଏ ଆପଣଙ୍କୁ ଜଣାଯାଏ ଜଣାଅଛି?
ନା ମତେ ତ ଜଣା ନାହିଁ ଆପଣ ଜାଣିଛନ୍ତି ତ କେମିତି ବନା ଯାଏ?
ହଁ ଅଣ୍ଡା ଭୁଜିଆ ଟା କେମିତି ବନାଯାଏ ଦେଖନ୍ତୁ ମୁଁ କହୁଛି ଆପଣଙ୍କୁ ଅଣ୍ଡା ଭୁଜିବାକୁ ମାନେ ଦେଖନ୍ତୁ ଅଣ୍ଡା ଭୁଜିବା ପାଇଁ କଞ୍ଚା ଲଗାକୁ ଛୋଟ ଛୋଟ କରିକି କାଟିଦେବା ତାପରେ ହଉଛି ମାନେ ଛୁରୀରେ କାଟିଦେବେ ତାପରେ ହଉଛି ପିଆଜ କୁ ବି ଛୋଟ ଛୋଟ ଛୋଟ କରିକି କାଟିଦେବେ ଆଉ ତାପରେ ଅଣ୍ଡାକୁ ତା ଦେହରେ ପକେଇକି ଏମିତି ମାନେ ଗୋଳେଇ ଦେବେ ତା ଦେହରେ ହଉଛି ଟିକେ ମାନେ କଞ୍ଚା ଲଙ୍କା ଯେହେତୁ ପଡିଛି ଆଉ ଲଙ୍କା ଗୁଣ୍ଡ ପକେଇବାର କିଛି ଆବଶ୍ୟକ ହି ନାହିଁ ତ ସେଥିପାଇଁ ସେଇଟା କରି ଦେବେ ଆଉ ତାପରେ କଣ କରିବେ ନା ସେଇ ଅଣ୍ଡା ଧର ଆପଣ ଜଣେ ଅଛନ୍ତି ଜଣେ ପାଇଁ ଦିଇଟି ଅଣ୍ଡା ବହୁତ ଭଲ ଆଉ ବେଶୀ ଖାଇଲେ ଅ ଭଲ ନୁହଁ। ହଉଛି ଦୁଇଟି ଅଣ୍ଡା ଖାଇଲେ ଠିକ ଠିକ ମାତ୍ରାରେ ପ୍ରୋଟିନ ମିଳିବ ତ ଦୁଇଟି ଅଣ୍ଡା ପକେଇଦେବେ ସେଥିରେ ଧନିଆ ପତ୍ର ଟିକେ ପକେଇଦେବେ ଆଉ ଯେତେବେଳେ ଧନିଆ ପତ୍ର ସେଥିରେ ପଡିଯିବ ଧନିଆ ପତ୍ର ପଡିି ସାରିଲା ପରେ ତାକୁ ଯୋଉ ଗୋଟେ ଫେଣ୍ଟିବା ପାଇଁ ଆସେନି ଯେମିତି କେକ୍ ଫେଣ୍ଟିବା ଆସେ ସେମିତି ଅଣ୍ଡାର ଟିକେ ନାଳୁଆ ଅଂଶ ରହୁଛି ତ ସେଥିପାଇଁ ଅଣ୍ଡା ଫେଣ୍ଟି ଟ ପାଇଁ ବି ଗୋଟେ ସେମିତି ଆସେ ସେମାନେ ଗୋଟେ ମିକ୍ସଚର ଟାଇପ ର ସେମିତି ହି। ଆସ ସେଇଟାରେ ଅଣ୍ଡାକୁ ଭଲସେ ଫେଣ୍ଟି ଦେବେ ଯେମତି ଲୁଣ ଆଉ ଲ ପକା ଆଉ ପିଆଜ ସବୁ ଭଲ ଆଉ ଯେଉଁ ମସଲାଟା ପକାଇଥିବେ ମ୍ୟାଗି ମସଲା ହେଉ କି ଯେଉଁ ବି ମସଲା ହେଉ। ସେଟା ଭଲରେ ପୁରା ଗୋଳେଇ ହେଇଯିବ ତ ସେଥିପାଇଁ ମୁଁ ସେମିତି ମାନେ। ପକେଇ ଦେଇକି ତାପରେ କରିଦିଏ ହେଲେ ଆଜି ମୁଁ ଅଣ୍ଡା ଭୁଜିଆ କରିନଥିଲି କିଛି। ଗେସ୍ କରୁନାହାନ୍ତି ଆଜି ମୁଁ କଣ ବନେଇଥିବି।
ମତେ ଯାହା ଲାଗୁଛି ଆପଣ ବୋଧେ ଏଇ ସବୁ ଜିନିଷ ପକେଇକି ଅଣ୍ଡାର ଗୋଟେ। ପିଠା କରିଥିବେ ସେ ହଁ ନା?
ହଁ ଆପଣ କେମିତି ଜାଣିଲେ ମୁଁ ଏମିତି କରିଥିବି ବୋଲି।
ହ ମନକୁ ଆସିଲା କହିଦେଲି ଆଉ ମୁଁ ତ ଜାଣିବି ନଥିଲି। ତମେ ସେଇଟା କରିଥିବ କି ନାଇଁ ମତେ ଫାଷ୍ଟ ବୋଧେ ଲାଗିଲା ନା ଏଇଟା ହେଇନଥିବ। ତାପରେ ମୁଁ କହିଲି ହେଇଥିବ କହିବାରେ କଣ ଅଛି ତାପରେ ମୁଁ କହିଲି। ଦେ ଆଉ ଏଇଟା ସତ ବି ହେଇଗଲା ଆଉ ଆପଣ ସେଇଟା କେମିତି କରିଥିଲେ ଟିକେ କହିଦଉ। କହୁ ନାହାନ୍ତି।
ହ। ହଁ ଶୁଣନ୍ତୁ ମୁଁ ଜାଣିଛନ୍ତି ଆଜି ମାନେ ମୋ ଭଉଣୀ ଶୋଇଥିଲା ନା। ତ ମୁଁ ଭାବିଲି ଦେଖିବା ଏମିତି କରିବା ଅଣ୍ଡା ପିଠା ଯଦି ଏମିତି ଅଣ୍ଡା ପିଠାଲ। ଭଲ ଲାଗେ ତାହେଲେ ମୁଁ ଏମିତି ଅଣ୍ଡା ପିଠା ହଉଛି କରିକି ଖାଇ ପିକୁ ଦେବି ମୁଁ ନିଜେ ଖାଇବି ମୋ ଭଉଣୀକୁ ମଧ୍ୟ ଦେବି ଯଦି ଏମିତି ଅଣ୍ଡା ପିଠା ଭଲ। ନ ଲାଗେ ତାହେଲେ ଯାହା ବି ଲାଗିବ ମୁଁ ଖାଇଦେବି ଆଉ ମୋ ଭଉଣୀକୁ ଦେବିନି କାହିଁକି ନା। ସିଏ ନହେଲେ ରାଗିବ କାହିଁକିନା ସେ ଟିକେ ରାଗି ମଣିଷ ନା ସେଥିପାଇଁ ତାକୁ ଭଲ ଖାଇବା ବି ଦରକାର। ସେଥିପାଇଁ ମୁଁ ନହେଲେ ଭାବିଥିଲି କି ତା ପାଇଁ ଅଣ୍ଡା ଭୁଜିଆ କରିଦେବି। ମୁଁ ହଉଛି ଇଏ କରି ଖାଇଦେବି ତ ସେ। ସେଥିପାଇଁ ମୁଁ କଣ କଲି ନା ଆଗ ଅଳ୍ପ ଆଣ ମାନେ ଯୋଉ ଆଣ ଥୁଆ ହେଇଥିଲା ତାକୁ। ଯେହେତୁ ମୁଁ ତାକୁ ଆଇଁଷ କରିବାର ନଥିଲା ସେଥିପାଇଁ ମୁଁ ସେ ଆଣକୁ କଣ କଲି ନା। ଅଲଗା ଗୋଟେ ତାଟିଆ ରେ ଦୁଇ ଚାମଚ ଆଣ ନେଇଗଲି ଆଉ ତାପରେ ଗୋଟେ ଅଣ୍ଡା ପକେଇ। ଦେଲି ସେମିତି ତାପରେ ମାନେ ତାକୁ ଟିକେ ଗୋଳେଇ ଦେଲି ଟିକେ। ଟେ ଲୁଣ ପକେଇଲି ଆଉ କିଛି ବେଶୀ ପକେଇ ନଥିଲି କାରଣ ମୁଁ ଏଇଟା। ଫାଷ୍ଟ ଦେଖୁଥିଲି କି ଏଇଟା ଭଲ ଲାଗିବ। କି ନାହିଁ ସେଥିପାଇଁ ମୁଁ ଆଉ କିଛି ବେଶୀ ପକେଇ ହିଁ ନଥିଲି ତ ଏମିତି କରିସାରିଲା ପରେ ତାପରେ ମୁଁ ତାକୁ ଗ୍ୟାସରେ ତାୱା ତାୱା ଟା ବସେଇଦଲି ଯୋଉ ତାୱ ପିଠା ହୁଏ ଆପଣ ଜାଣିଛନ୍ତି ତ ତାପରେ ଯୋଉ ପିଠା ହୁଏ?
ହଁ ହଁ ମୁଁ ଜାଣିଛି ଆଉ ଆପଣ ଯୋଉ ସେଇ ଯୋଉ ଆଣରେ ଯୋଉ ଗୋଟେ ଅଣ୍ଡା ପକେଇଥିଲେ ନା ତିନି ଚାରିଟା ଅଣ୍ଡା ପକେଇଥିଲେ? ମାନେ ଏତେ ଅଣ୍ଡା ପକେଇଥିଲେ ଆମ ଘର ଯାଇ ସ୍ମେଲ ଆସୁଥିଲା। ଆପଣ କେତେଟା ଅଣ୍ଡା ପକେଇଥିଲେ ଟିକେ କହିଲେ?
ଦେଖନ୍ତୁ ମୁଁ ଯୋଉଟା ଫାଷ୍ଟ ପରୀକ୍ଷା କରିବି ବୋଲି କି କେମିତି ହବ କି? କଣ ସେଇଥିପାଇଁ ହଉଛି ଦୁଇଟି ଅଣ୍ଡା ପ ପକେଇଥିଲି ସରି ଗୋଟେ ଅଣ୍ଡା ପକେଇଥିଲି। ଆ ଦୁଇଟି ଦୁଇ ଚାମଚ ଆଣ ରେ ହେଲେ ସେଇଟା ଯେତେବେଳେ ଭଲ ମୁଁ ତାକୁ ତାପରେ ଖାଇଲି ଆଉ। ସେଇଟା ଯେତେବେଳେ ଭଲ ଲାଗିଲା ତାପରେ ଯାଇକି ମୁଁ କଣ କଲି ନା। ହଉଚି ମାନେ ଆ ଆଉ ପୁରା ଚାରି ଚାମଚ ଆଣ ପକେଇଲି ଆଉ ସେଥିରେ ତିନୋଟି ଅଣ୍ଡା ପକେଇଲି ତିନୋଟି ଅଣ୍ଡା ପକେଇକି ସାରିଲା। ପରେ ଯାଇକି ମାନେ ତିରୋଟି ଅଣ୍ଡା ପକେଇଲେ ତାପରେ, ଭାବିଲି କଞ୍ଚା ଲଙ୍କା ହଉଛି ପକେଇବି ନା ପକେଇବିନି? କଣ କରିବି କଣ ନାହିଁ ଏମିତି ଭାବିଲି ତାପରେ ଆଉ ପକେଇଲିନି କାରଣ ମ ମତେ ବି ଟିକେ। ଲଙ୍କା ଖାଇବାକୁ ଆଜି ଇଚ୍ଛା ନଥିଲା ଆଉ ମୋ ଭଉଣୀକୁ ବି ଏତେ ଲଙ୍କା ରାଗ ଖାଇବା ଏତେ ପସନ୍ଦ ନୁହଁ ସେଥିପାଇଁ ମୁଁ ଆଉ ପକେଇଲି ତ ମୁଁ ଖାଲି ଟିକେ ଲୁଣ ପକେଇଦଲି ଆଉ ଟିକେ କଣ ମସଲା ଆମର ଥିଲା ସେତିକି ପକେଇଦଲି ଆଉ ଚାରି ଚାମଚ ଆଣ ପକେଇ କେଇ ଆଉ ତିନୋଟି ଅଣ୍ଡା ପକେଇଲି ତାପରେ ମୁଁ କଣ କଲି ନା। ହଁ। ତାପରେ ହଉଛି କଣ ହେଲା ନା ଯେତେବେଳେ ମୁଁ ଗ୍ୟାସ୍ ଲଗେଇଲି ତାପରେ ତାୱ ଟା ଟିକେ ଗରମ ହେଲା ମାନେ ପାଞ୍ଚ ମିନିଟ ଖଣ୍ଡେ ମୁଁ ତାୱକୁ ଗରମ କରିବାକୁ ଛାଡିଦେଲି ତାୱା ଟା ଗରମ ହେଇସାରିଲା ପରେ ତାପରେ ମୁଁ କଣ କଲି ନା। ପାଞ୍ଚ ମିନିଟ୍ ପରେ ଟିକେ ତେଲ ପକେଇଲି ତାପରେ ମୁଁ ଦୁଇ ମିନିଟ୍ ଅପେକ୍ଷା କଲି ଦୁଇ ମିନିଟ୍ ଅପେକ୍ଷା କ ପ ସାରିଲା ପରେ ତେଲ ଟା ଟିକେ ଗରମ ହେଇ ସାରିଲା ପରେ ତାପରେ ହଉଛି ମୁଁ କଣ କଲି କହିଲେ। ତେଲ ଟା ଗରମ ହେଇ ସାରିଲା। ପରେ କଣ କଲି ନା ହଉଛି ମୁଁ ଅ ତାପରେ ହଉଛି ଅଣ୍ଡାକୁ ର ଗୋଟେ ଚାଉଳ ଅଣ୍ଡା ଆଉ ସେ ଯୋଉ ଆଣ ମିଶାଇକି ରଖିଥିଲା ଗୋଟେ ଚାମଚ ପକେଇଲି ବୁଝିପାରୁଛନ୍ତି ତ ଆପଣ କଥା?
ଆପଣ ମୋ କଥା ବୁଝିପାରୁଛନ୍ତି?
ହଁ ହଁ ମୁଁ ବୁଝିପାରୁଛି ମୁଁ ବୁଝିପାରୁଛି। ଆଉ ଆପଣ ତ ବହୁତ ଭଲରେ ବି ସେ ଆଣନ୍ଦା କରିଥିଲେ ସେଥିର ଅଲଗା କିଛି ମସଲା ପକେଇଥିଲେ ଆଉ ସେଇଟା ବହୁତ ଭଲ ବି ଲାଗୁଥିବ। ଆଉ ଆପଣ ବିନା ଅଣ୍ଡାରେ ବି ମତେ କେବେ ଗୋଟେ ଏମିତିଆ ରେସିପି କରିକି ଦେବେ ଖାଇବା ପାଇଁ କିନ୍ତୁ ସେଥିରେ ଅଣ୍ଡା ପକେଇବେନି ଆଉ ମୁଁ ଆଇଁଷ ଖାାଇଏନି ନା ତ ଅଣ୍ଡା ମୋ ପାଇଁ ପକେଇବେନି ମୋ ପାଇଁ ଗୋଟେ ଖାଲିରେ ସେମିତି ଗୋଟେ ରେସିପି କରିଦେବେ ଦେଖିବା ଆପଣ କେମିତି ରୋଷେଇ କରୁଛନ୍ତି ମୁଁ ଥରେ ଆପଣଙ୍କର ରୋଷେଇ ର ମାନେ ଆପଣଙ୍କର ହାତ ରନ୍ଧା ଜିନିଷ ଗୋଟେ ସେଟେ ଖାଇବାକୁ ବି ବହୁତ ଇଚ୍ଛୁକ ହେଲେଣି କାରଣ ଆପଣ ଏତେ ଭଲ ଜିନିଷ ଯୋଉ ତିଆରି କରୁଛନ୍ତି ଅଣ୍ଡାର ତାହେଲେ ଆପଣ ସାଧା ବି ତ ବହୁତ ଭଲ ଭଲରେ ତିଆରି କରିଦଉଥିବେ ତାହେଲେ ମୁଁ ଏଥର ସାଧା ଯେତେବେଳେ ମାମୁଁ ଫ୍ରି ଥିବି ଆପଣ ଫ୍ରି ଥିବେ ଆପଣ ମୋ ପାଇଁ ଟିକେ କରିଦେବେ ମୁଁ ଖାଇଦେବି।
ଅ ତା ପୂର୍ବରୁ କିନ୍ତୁ ମତେ ଓରିଓ ବାଲା କେକ୍ ଦରକାର ନହେଲେ ଓରିଓ ସେ କ ଦରକାର ଏଇ ଦିଟା କରିସାରିଲା ପରେ ତାପରେ ଯାଇକି ମୁଁ ଆପଣଙ୍କୁ ସାଧା ପିଠା କରିକି ଦେବି ଆଉ ଜାଣି ସେ ପିଠାଟା ଆଜି ଯୋଉ ମୁଁ ବନେଇଥିଲି ଏତେ ସ୍ଵାଦିଷ୍ଟ ହେଇଥିଲା ମୋ ଭଉଣୀ ମୋତେ ତାରିଫ କରି କରି କରି କରି ମତେ ପୁରା ତାରିଫରେ ହିଁ ପୋତି ଦେଲା କାହିଁକିନା ଏତେ ଭଲ ହୋଇଥିଲା ଯେ ସେ ମୋର ପ୍ରଂସସା ନ କରିକି ଆଉ ରହି ହିଁ ପାରିଲାନି ଆଉ ତାପରେ ସେ ପୁରା ଶାନ୍ତିରେ ସକାଳର ଭୋଜନ କରିଦେଲା ସିଏ ଟିକେ ଶାନ୍ତିରେ ରହିଲେ ଘରେ ଟିକେ କେ କା ହୁଏ ନାହିଁ ତ ମାନେ ସେଇଥିପାଇଁ ମତେ ଭଲ ଲାଗେ ଆଉ ଆପଣ ଯୋଉ କହିଲେ ସାଧା ପିଠା ଆପଣ ଗୋଟେ କାମ କରିବେ ଆପ୍ ଆପଣଙ୍କର ଯେତେବେଳେ ମହାବିଦ୍ୟାଳୟ ଯିବାର ନଥିବ ସେତେବେଳେ ମୁଁ ଆପଣଙ୍କ ପାଇଁ ସେମିତି ସାଧା ପିଠା ବି ବନେଇଦେବି କେବେ ମୁଁ ଫ୍ରି ହେଲେ ଆପଣଙ୍କୁ କହିବି ମୁଁ ସେ ସାଧା ପିଠା ଟା କେମିତି ବନାଏ। ସାଧା ପିଠାଟା ବି ମୁଁ ବହୁତ ଭଲସେ ବନାଏ କାହିଁକି ନା ଆମ ଘରେ କେବଳ ତିନି ଦିନ ହିଁ ଖାଆନ୍ତି ଆଇଁଷ ଆଉ ସବୁ ଦିନ ହିଁ ଖାଆନ୍ତି ହଉ ହୋଉଛି କଣ ଆମର ସା ମାନେ ଏମତି ନିରମିଷଭୋନ କରନ୍ତି ସେଥିପାଇ ସାଧା ପିଠ। ତ ବହୁତ ଗୁଡା ରେସିପି ମୋ ପାଖରେ ଅଛି ଆଉ ସାଧା ପିଠ ର ବହୁତ ଗୁଡା ରେସିପି ମୁଁ ମଧ୍ୟ ଜାଣିଛି। ତ ଆପଣ ସେଇଆା ହିଁ କରିବେ ମତେ ସାଧା ପିଠା ବିଷୟରେ ଆପଣ ଟିକେ ଶିଖେଇଦେବେ ସରି ଶିଖେଇ ଦେବେ କହୁଛି ମୁଁ ଆପଣଙ୍କୁ କରିକି ଖାଇବାକୁ ଦେବି ଆଉ ଆପଣଙ୍କୁ ବି ମତେ ତାହେଲେ ଓରିଓ କେବେ ବନେଇକି ଦେବେ ତାହେଲେ କହୁଛନ୍ତି?
ଆପଣ ଯେବେ ଫ୍ରି ଥିବେ? ମାନେ ଏଇ ରବାରିଆ କେତେବେଳେ ଦେଖିକି ଓରିଓରେ ବନେଇକି ଦେଇଦେବି ଆଉ। ନହେଲେ ମୁଁ ଆପଣଙ୍କୁ ଗୋଟେ ଓରିଓ ସେକ୍ ବାହାରେ ନେଇକି ପିଆଇକି ନେଇ ଆସିି ସେ ଗୋଟାକୁ ପଚାଶ ଟଙ୍କ ନା ସା ଠିଏ ଟଙ୍କା ନଉଛି। କିନ୍ତୁ ଓରିଓ ଶେକ୍ ଟା ମିଳିବା ବହୁତ କଷ୍ଟ ହେଇଯାଉଛି କିନ୍ତୁ ରାମେଶ୍ଵର ପାଖରେ ଗୋଟେ ଦୋକାନଟେ ଅଛି ସେଇଠି ମିଳିଯିବ ଆମେ ସେଇଠୁ ଯାଇକି ପିଇ ଦେଇକି ପଳେଇ ଆସିବା। ଆଉ ଆପଣଙ୍କ କିଛି ଗୀତ ଶାରଣ ଶୁଭୁଛି କି?
ନା ନାଇଁ ନାଇଁ ମୁଁ ମତେ ଠିକ ସେ ଶୁଭୁଛି। ଆପଣଙ୍କୁ ସବୁ କିଛି ଠିକ ସେ ଶୁଭୁଛି ତ?
ହଁ ଶୁଭୁଛି ଯେ ଖାଲି ଗୋଟେ ଗୀତ ସାଉଣ୍ଡ ଟା ଶୁଭୁଛି ଆଉ।
ହଁ ଆପଣଙ୍କ ବାପା ବୋଧେ ଭଜନ ଶୁଣୁଛନ୍ତି ସେଥିପାଇଁ ଏମିତି ଶୁଭୁଛି।
ହଉ ଆପଣ ଏବେ ସବୁ ଆପଣଙ୍କର କାମ ଦାମ ସାରିକି ତ ବସିଛନ୍ତି। ମୋର ବି ସବୁ କାମ ଦାମ ସରିଗଲାଣି।
ହଉ ତାହେଲେ ଆପଣ ଯାଆନ୍ତୁ କଣ କରିବେ ନହେଲେ ଆପଣ କଣ କହିଦିଅନ୍ତୁ? କିଛି ସେକେଣ୍ଡ ପାଇଁ ମୁଁ ଶୁଣୁଛି
ହଁ ମୁଁ କହୁଥିଲି କି ଆପଣ ଯୋଉ ଆପଣଙ୍କର ଯୋଉ ଭଉଣୀ ସେମାନେ ନେ ବହୁତ ଚଣ୍ଡୀ ନା ନାହିଁ ମାନେ ସେ ଏତେ ଯେ ମାନେ କଥା କଥା କରେ ସେ ପୁରା ରାଗି ଯାଉଛନ୍ତି।
ହଉ ର